ହ୍ୟାଲୋ। ହଁ ଆଜ୍ଞା ମୋ କଥା ଶୁଣିପାରୁଚନ୍ତି? ଜୟ ଶ୍ରୀ ଜଗନ୍ନାଥ। ଆଜ୍ଞା ମୋ କହିବା କଥା ହେଲା କି ଆପଣ ଯୋଉ କହିଲେ କି ମାନେ ପାଠ ପଢା ପଢି କରି ମ୍ୟାରେଜ୍ କଲେ ଆଉ ମାନେ ଏ ସବୁ ଜିନିଷ କଲେ ଏବେ ନ୍ୟୁଲି ମ୍ୟାରେଜ ହେଇଚି ଯେହେତୁ ଆପଣଙ୍କ ମାନେ ଫ୍ୟାମିଲିରେ ଅସୁବିଧା ରହୁଚି ଯୋଉଟା ବି ଆପଣ ବି ଭାବିଚନ୍ତି ଠିକ। ଯେ ନୂଆ ମ୍ୟାରେଜ ରେ ନିୟମ ଥାଏ କି ବାହାରକୁ କୁଆଡେ ଯାଆନ୍ତିନି ବୁଲାବୁଲି ସବୁିନିଷ ଏଇନା ବ ର୍ଷେ ପାଇଁ ବନ୍ଦ ଠାକୁରଙ୍କ ଦର୍ଶନ ବି କଣ ଥାଏ ଏମତି ନିୟମ ଥାଏ ବର୍ଷେ ବନ୍ଦ। ହଁ ତହ ତ ବର୍ଷେ ପରେ ତମେ ତମ ଫ୍ୟାମିଲି ଏ ସବୁ ପ୍ଲାନିଂ କର କଣ କରିବ। ତଥାପି ଭାଇ ର କଥା କଣ ଅ ସେ କଣ ଚାହୁଁଚନ୍ତି ନା ସେମିତି କିଛି ଆପଣଙ୍କର କଥାବାର୍ତ୍ତା ହେଇନି।
ନାଇଁ କଥା ନ ସପୋର୍ଟିଂ ସବୁବେଳେ ଦିଅନ୍ତି ଯେହେତୁ ମାନେ ସେ ମତେ ଜାଣିଚନ୍ତି।
ଆଜ୍ଞା।
ସେ ମୋ ମାନେ କେବେ ମାନେ ମୋ କଥାକୁ ମାନେ କାଟନ୍ତିନି। ଯାହା କୁହେ ସେ ସେଥିରେ ମାନେ ସମତ ଦିଅନ୍ତି।
ଲବ୍ ମ୍ୟାରେଜ ନା ଆରେଞ୍ଜ?
ଲଭ୍ ମ୍ୟାରେଜ।
ହ ଆଉ ସେଟା କୁନୁ ତାହେଲେ ତ ଏତ ଫୁଲ ସପୋର୍ଟ ରହିବ କେତେ ବର୍ଷ ହେଲାଣି କିଲ ଅମାଡ ମାରେଜ୍ କଲେ।
ତିନି ବର୍ଷ।
ତମ ଲଭ ଷ୍ଟୋରି ଟା ଟିକେ କହିବ ହ୍ୟାଲୋ।
ଆଜ୍ଞା।
ମୁଁ କହିଲି ମାନେ ସେ ଗ ଦେଖିଲେ ଟିଭିରେ ପଚାରିଲା ଆପଣଙ୍କର ଲଭ ଟା କୋଉଠୁ ଆରମ୍ଭ ହେଇଥିଲା।
ହଁ। ସେ ଏମିତି ତାଙ୍କ ଘରେ ସାରିଲା ପରେ ଆମର ସେଇ ସାଲେପୁର ମାନେ ଆମ ବ୍ଲକ ଟା ହିଁ ସାଲେପୁର କିନ୍ତୁ ଆମର ଗାଁ ମାନେ ଇ ଅଛି ତ ସେମିତି ଯୋଉ ଗାଁ କମ୍ପାନୀ କାମ କରନ୍ତି ଏଇ ଯାଆନ୍ତି ତାଙ୍କ ଭ୍ୟାନ୍ ନେଇ ଅ ସେତିବେଳେ ଆମେ କଲେଜ ବି ଥିଲା କଲେ ଯିବା ସେମିତି ହଉଥିଲା ନା ସେଇଠି ବା ମାନେ କଲେଜ ପାଖରେ ଗୋଟେ ଦୋକାନ ଥିଲା ଆମେ ମାନେ ପା କଲେଜ ଯାଉ କିନ୍ତୁ କଲେଜ ପାଖେ ରେ ହିଁ ରହୁନା ହୁ କଲେଜ ଭିତରେ ସାଇକେଲ ଥିବ ଆମେ ପଳେଇ ଆସୁ ପୁରା ବାହାରେ ବୁଲୁଥିବୁ ପୁରା ଏଗାର ଟା ରୁ ତିନିଟା ଯାକେ ଆମେ ବୁଲୁଥିବୁ।
ତାଲେ ମୁଁ ଜାଣିଥିଲି ପୁରା ପୁରା ପାଠ ନାହିଁ ପୁରା ମାନେ ଏଞଜୟ କରି ଥିଲେ ମାନେ କଲେଜ ଲାଇଫ ଟାକୁ ଆଉ।
ହଁ କଲେ ନା ପାଠର ପଢିବାର ଇଣ୍ଟରେଷ୍ଟ ଥିବ ତ ସେ
ହଁ ହୁଁ ହୁଁ।
ହୁଁ ପିଲା କୋଚିଂ ନେଇକି ନାଇଁ ଶୁଣ ମୁଁ ତ ମାନେ ଯାଇନି ଏତେ ବି ମୁଁ କ୍ଲାସ କରିନି ମୁଁ କହୁ ତୁ ମୋର ମନେ ଆ ଆଟେନାନ୍ସ୍ ରେ ଥିବ କୋଡିଏ ପର୍ସେଣ୍ଟ ଥିବ ଅଟେନାନ୍ସ ମତେ କାଇଁ ଡାଉଟୁ ହଉଚି। କୋଡ଼ିଏ ପରସେଣ୍ଟ ବି ନଥିବ।
ନାଇଁ ତମେ ତ ସେତିକି କହୁଚ ମୁଁ ଟୋଟାଲି ଏକ୍ଜାମ ଦେବାକୁ ଯାଇନି।
ନାଇଁ ମୁଁ ଏଜାମ ଦେଇଚି। କିନ୍ତୁ ମୁଁ ମାନେ ଯୋଉ ଯେତିକି ଯୋଉ ଦି ତିନି ଥର ଯଦି ହାବୁଳ ଖାଇ ଚି ମ୍ୟାମଙ୍କର
ଜଦି ଯାଇ କ୍ଲାସ ରେ ବସି ଯାଇଥିବି ସେଇ ମାନେ କ୍ଲାସରେ ଯାହା କୁହା ହେଇଥିବ ମାଇଣ୍ଡ ରେ ସେଟା ଥିବ।
ନା ମୋର ସେମିତି କିଛି ଏତେ ମାଇଣ୍ଡରେ ରୁହେନା କାଁ କି ମୁଁ ଟୋଟାଲି ହିଁ ଯାଏ ନା।
ପଢ଼େ। ମୋର ଇଚ୍ଛା ହେଲେ ଆଜି ଇଚ୍ଛା ହେଇଚି ମାନେ ପାଞ୍ଚଟା ବିଷୟ ସରିବ ସରିବ ମାନେ ସରିବ।
ନାଇଁ ପିଲା ପାଠ ପଢିକି ତିନିଶ ଅ କୋଡିଏ ପଚିସ ଏମିତି ପଚାଶ ଭିତରେ ରଖିଚନ୍ତି କୋଚିଂ ଫୋଚିଂ ନେଇକି। ମୁଁ ନ ପଢିକି ତିନିଶହ ପଞ୍ଚସ୍ତରୀ ରଖି ଦେଲି।
କୋଉଠି ପ୍ଲସ୍ ଟୁ ରେ ତ ନା ମାଟ୍ରିକ ରେ।
ନାଇଁ ପ୍ଲସ୍ ଟୁ ରେ।
ମୋର ଦୁଇଶହ ଛବିଶ।
ନାଇଁ ମୋର ତିନିଶହ ପଞ୍ଚସ୍ତରୀ ଥିଲା।
ଫାଷ୍ଟ୍ ଡିଭିଜନ ଆଉ। ଆଜ୍ଞା, ଆଜ୍ଞା ନାଇଁ ଯାହା ନାଇଁ ଆପଣଙ୍କର ମାଇଣ୍ଡ ଟା ସେତିକି ଭଲ ବୋଲି ମାନେ ଯେତିକି ପଢନ୍ତି ସେତିକି ମାଇଣ୍ଡ ଟା ରହିଯାଏ ଯୋଉଟା କିି ଆପଣ ରେଜଲ୍ଟ ହନ୍ତି।
ପଢେ ନୁହଁ ମୋ ମାଇଣ୍ଡରେ ଥାଏ କି ନାଇଁ ମୁ ଇଚ୍ଛା ଶକ୍ତି ମନ ଭିତରେ ଆଜି ଇଚ୍ଛା ହେଇଛି କି ନାଇଁ ଏଇଟା ଆସୁଛି ଆଉ ସେମିତିରେଦ ଆମେ ପାଞ୍ଚ ପାଞ୍ଚଦିନ ବି ପଢିବା ବାପା ମାଙ୍କୁ ଡରିକି ପଢିବା ସେଇଟା କେବେ ବି ହବନି। ନାଇଁ ଆମେ ନିଜ ନିଜକୁ ଠିକ କରିବା ଦରକାର।
ବୁଝିପା
ହୁଁ।
ଯାଉ ମାନେ ଭଲ ଲାଗୁଛି ତ ମୁଁ କଥା ବି ଶୁଣିକି ଯେ ମାନେ ପିଲାଳିଆମି ମଜାମସ୍ତି ତା ଭିତରେ ବି ତମେ କେମତି ଟାଇମ ବାହାର କରି ପଢାପଢି କରି ଭଲ ପରସେଣ୍ଟେଜ ବି ରଖି ତମେ ଇଏ କରିପାରୁଛ ସେଇଟା ମତେ ଶୁଣିକି ବି ଭଲ ଲାଗିଲା। ତା ସହିତ ଗୋଟେ ଲଭ ମ୍ୟାରେଜ ବି କରିଚ ଆହୁରି ମାନେ ଲଭ ଲାଇଫ କୁ ବି ନେଇକି ପୁରା ଖୁସି ଲାଗିଲା। କିନ୍ତୁ ମୁଁ ଯେତିକି ଫିଲ୍ କଲି ଏଇଟା ତମର ଲଭ ଗୋଟେ ବାଟରୁ ନା ଦୋକାନ ରୁ?
ସେମିତି କିଛି ନାଇଁ ସିଏ ସେଠିକି ଆସନ୍ତି ଜନ ମାନେ ପ୍ରାଏ ଟାଇମ ଦବା ପାଇଁ। ଆମେ ବି ଜାଇଚି ସାଇଟ ରେ ଗୋଟେ ମୋମୋ ଦୋକାନ ଅଛି ତମେ ବି ଏ ସେଠି ଯାଇ ବସୁ ହେ ଲାଗି।
ପ୍ରେମଟା ଆରମ୍ଭ ହେଇଚି ଦୋକାନରୁୁ ଆଉ।
ଆ ମାନେ ଏମିତି ସାଙ୍ଗମାନେଙ୍କ ସହିତ ମାନେ ବୁଲାବୁଲିରେ ମୁଁ ମାନେ ସତ କଥା ମୁଁ କହୁଜି। ଟ ମାନେ ବଢେଇକି ନୁହଁ ମୁଁ କେବେ କୋଉ ପୁଅ ପିଲାଙ୍କୁ ମାନେ ଲାଇନ୍ ଯ ଝିଅ ମାନେ ମାରନ୍ତି ମୁଁ ତର ସେଗୁଡା ହୁଏନି କିନ୍ତୁ ମୋ ସାଙ୍ଗମାନେ ମାରନ୍ତି। ମୋ ତରେ ସେତିକି ହୁଏ ନା ହେଲେ କିି ତ ସିଏ ମୋର ଗୋଟେ ସାଙ୍ଗ କଣ ନା କଥା ହେଇ ହେଇ ମାନେ ମାନେ ଏମିତି ମାନେ ଦେଖା ଚାଁରେ ସିଏ ନମ୍ବର ନେଇଯାଇଚି। ସିଏ ନମ୍ବର ନେଇଯାଇ ମାନେ ନେଇଯାଇଛି। ଇଏ କଣ ନା ଇଷ୍ଟା ଆଡ ନେଇଯାଇଚନ୍ତି ଭଲା ତ ଏମିତି ହଉ ସିଏ ପିଲା କଣ କହୁଚନ୍ତି ନା ମୋ ନମ୍ବର ଦେଇ ଦେଇଚନ୍ତି।
ଓହୋ ତାପରେ ଆରମ୍ଭ ହେଇଛି ଆଉ ରଙ୍ଗ ନମ୍ବରରୁୁ ରଙ୍ଗ ନମ୍ବର ରାଇଟ୍ ନମ୍ବର ରାଇଟ ନମ୍ବର ପରେ ଠିକ୍ ଠାକ୍ ହେଇକି ତାପରେ ଆରମ୍ଭ ହେଇଚି ଷ୍ଟୋରି ଆଉ।
ହଁ।
ତଥାପି କିଏ ଆଗେ କହିଲେ ସିଏ ତ କହିଥିବେ ଯାଇ ନା ନାଇଁ?
ହଁ ଏ ସିଏ ନମ୍ବର ଟା ଏମାନେ ପକେଇ ଦେଇଥିଲେ ନା।
ହଁ, ହଁ, ହଁ।
ଆକ୍ଚ୍ୟାଲି ସିଏ ବି ମତେ ଦେଖିଥିଲେ ସେଇ ଦୋକାନ ସିଏ ବି ଦେଖନ୍ତି ମାନେ ମୋ ସାଙ୍ଗ ମାନେ ସବୁ ଚିଲଉଥିବେ ହୋ ହା ହଉଥିଲେ। ମୋର ଦେଖିନି ମୁଁ ଗୋଟେ ସାଇଟରେ ବସି ବସି ମୋର ଫୋନ କିଞ୍ଚଥିବି। ହୁଁ। ବୁଝିଲେ ନା କିଏ ମାନେ ଏମିତି ଯୋଉ ସାଙ୍ଗମାନେ ଯୋଉ ଇଏ ହୁଅନ୍ତି ହଁ ଆଉ ଏମିତି ମୁଡ ହେଇଥିଲା ଚି ମାନେ ତାପରେ ଭୋଗାବା ପରେ ଦୋକାନ ଉଠୁଥିବ ପଡୁଥିବ। ଆଜି ମୋ ମୁଡ୍ ନଥିବ ସେମାନେ ତାଙ୍କର ମୋର ଚୁପଚାପ ହେଇ ବସିବି।
ନା ମୁଁ ବି ଯେଉଁ ଯେତିକି ଦିନ ଯାଏ ମୁଁ ଏମିତି ମଜାମସ୍ତି କରିଆସେ। ଆମ କଲେଜରେ କଣ ହୁଏ ନା ଆମର କଲେଜ ସ୍ଥଳ ଟା ହଉଛି ପୁରା କ୍ଲାସ ଫ ଆସ ଉପର ପୁରା ଫା କା କାନା ରେ ଟିକେ ଘର କାମ ଚାଲିଥାଏ ତ ବର୍ଷା ଦିନ ମାନେ କାମ ବନ୍ଦ। ତ ସେପଟୁ ଆମେ ଚାଲୁ ପନ୍ଦରଟା, କୋଡିଏ ଟା ତା ଦେହରେ ଆଠ, ନଅ ଜଣ ଝିଅ ପିଲା କୋଉ ପିଲା ଥିବୁ ମଝିରେ ଗୋଟେ ଆ ଖେଡା ହେଇଯାଇଥିବୁ ଗୁଲେଇ କରି ବହିଥିବ କି କେତେ ପ୍ରକାର ଖାଇବା ଜିନିଷ ଆଣିଥିବ ଖାଇବା ହଉଥିବ ମଜା ମସ୍ତି ସେ ହେଉଥିବ ମାନେ ସେ ଛା ତ ଉପରଟା ପୁରା ମାନେ କଣ କୁହନ୍ତି ଚିଲେଇକି ଫାଟୁଥିବ ପନ୍ଦରଟା ଛୁଆ ଯେମିତି ଆମେ ଯେମିତି ପଚାଶ ଜଣଙ୍କର ସାଉଣ୍ଡ କରୁ ଥିବ। ମାନେ ସିଏ ମୁମେଣ୍ଟର ଏନଜୟ ଆଉ ସେ ମୁମେଣ୍ଟର ଲାଇଫ ଯେମିତିକି ଇଛା ହଉଛି କି ଏବେ ସେ ସେଇଟାକୁ ପଳେଇ ଯାଆନ୍ତି କି?
ହୁଁ ସମତେ କୁହନ୍ତି କି ତାଙ୍କ ସ୍କୁଲ ଲାଇଫ ଟା ବେଟର ଥିଲା କିନ୍ତୁ ମୁଁ କହିବି ମୋ କଲେଜ ଲାଇଫ ଟା ମୋ ପାଇଁ ବେଟର ଥିଲା।
ଆକ୍ଚୁଆଲି କୁହୁଛି ପ୍ଲସ୍ ଥ୍ରୀ ଯାକେ ଲାଇଫ୍ ବେଟର୍। ନା କହୁ ନାହାନ୍ତି?
ମୁଁ ତ କ ପ୍ଲସ ଥ୍ରୀ ଯେ ଯେହେତୁ ମୁଁ କରିନି ତ ମୁଁ କହିପାରିବିନି। କିନ୍ତୁ ମୁଁ କହୁଛି ମୋ ପାଇଁ ମୋ କଲେଜ ଲାଇଫ ରେ ବେଟ ବେଟର ଥିଲା ସ୍କୁଲରେ ମାନେ ଯେ ହଁ ମାନୁଚୁ ଆମ ରୁଲ ଟାଇପ ର ଥିଲା କି ସକାଳୁ ଉଠିବା ଟୁସନ ଯିବା ଟ୍ୟୁସନ୍ ରୁ ଆସିକି ନଅଟା ଭିତରେ ଗାଧୋଇବା ଖାଇବା ପୁଣି ସ୍କୁଲ ଯିବା ପୁଣି ଆସିକି ଫୋନ୍ ଟ୍ୟୁସନ୍ ଯିବା ପାଠ ପଢ ଇଏ କର ମାନେ ସେଟା ରେଗୁଲାର ଡ୍ୟୁଟି ଥିଲା ଆମର। କିନ୍ତୁ ସେ ଯୋଉ ସ୍କୁଲ ଟାଇମ ରୁ ଆମେ ଯୋଉ ପାଠ ପଢୁ ମୋ ସହିତ ସ୍କୁ ସ୍କୁଲରେ କେହି ସାଙ୍ଗ ନଥିଲେ କେହି ବି ମୋ ସହିତ ରୁହନ୍ତିନି ହୁଁ। ମୋର କଲେଜ ରେ ଯୋଉ ହଁ ଦି ତିନି ଜଣ ଯୋଉ ସାଙ୍ଗ ଅଛନ୍ତି ସେମାନେ ମତେ ମୁଁ ନଗଲେ ସେମାନେ ଯିବେନି ନାଇଁ। ରେ ଏମିତି
ଆଜ୍ଞା ଆଜ୍ଞା।
ଆଉ ମୋର ସ୍କୁଲ ତ ମୁଁ ମାନେ କେବେ କୁହେନି ସମୟେ ତ କୁହନ୍ତି କି ନାଇଁ ଆମ ସ୍କୁଲ ରେ ଏଇଟା ବେଟର ଥିଲା। ହେ ମୁଁ କହୁଛି ମୋ କଲେଜ ଲାଇଫ ଟା
ଶୁଣ ଶୁଣ ମୁଁ କହୁଛି ସ୍କୁଲ ବେଳେ ଆମେ ସେଥିରେ ଏତେ ନଲେଜ୍ ନେବେ ଆ ଆଚୁଆଲି ଯେତେବେଳେ ଆମର ମାଟ୍ରିକ ପରୀକ୍ଷା ସରେ ଟେନ୍ ସରେ ଆମେ ପ୍ଲସ୍ ଟୁକୁ ଯାଉ ଆମେ ସେତେବେଳେ ଦୁନିଆ ବିଷୟରେ କିଛି ଜାଣୁ ଭଲ ଖରାପ ମନ୍ଦ କିଛି ଜିନିଷ ଟା ଜାଣିବା। ଯୋଉଟା କି ଲାଇଫ୍ ବିଷୟରେ ଜାଣିପାରୁ ଯୋଉ କି ଆମର ମ ଟେନଥ ଯାଙ୍କେ ଆମେ ସେମିତି ଜାଣିଥାଉୁ ସକାଳୁ ଉଠିବୁ ଟ୍ୟୁସନ୍ ଯିବୁ ସ୍କୁଲ ଯିବୁ ପୁଣି ଆସିବୁ। ଟ୍ୟୁସନ୍ ଯିବୁ ପାଠ ନାଇଁ ନାଇଁ ନାଇଁ ପାଠ ପଢିବୁ ଏତିକି କରିବୁ ଶୋଇବୁ ଏତିକି କାମ କିନ୍ତୁ କଲେଜ ଏମିତି ଗଲା ବଳେ କଣ ସିଏ ଏଇ ଘଣ୍ଟେ ଅଧଘଣ୍ଟେ କ୍ଲାସ ଟା କରିବ ତାପରେ ଗ୍ୟାପ ରହିବ ସେ ଜିନିଷର ମଜା ଆମେ କେବେ ନେଇନଥିଲୁ ଯୋ ସ୍କୁଲରେ କଣ ଥଣ୍ଡା ବସୁଥିଲୁ ତ ଯାହାପରେ ଦୁନିଆ ବିଷୟରେ ଜାଣିଲୁ ନାଇଁ ଏମିତି କଲେଜ ଟା ହୁଏ କ୍ଲାସ ଏଇ କ୍ଲାସ ହେଲା ଚାଲ। କୁଆଡେ ଯିବା ବୋହୁତୁ ଚିହ୍ନା ଅଛିିନା ସାର୍ ଙ୍କ ସହ ମିଶା ହେଲା। ମିଶା ହେଲା ପରେ ସିଏ ମୁଁ ଯାଆ ଜାଣିଚି ଆମୁକୁ କହିଲା କି ଆମେ ଯାଆ ଜାଣିଚୁ ତୁ ଜାଣିଲୁ। ତାପରେ ନାଇଁ ଲାଇଫ ଟା ଏଞ୍ଜୟ ଟା ସେଇ ପାଞ୍ଚ ପାଞ୍ଚ ବର୍ଷଟା ହିଁ ହୁଏ ଯୋଉଟା କହନ୍ତିନି ନିଜ ଇଚ୍ଛାରେ ନିଜ ଜାଣିବାରେ ହିଁ ହୁଏ। ନହେଲେ ସ୍କୁଲ୍ ଲାଇଫ୍ ରେ କଣ ଯେମିତି ଚାଲିଥିବ ସେମତି ଚାହିଁଲେ ଚାଲିଥିବ।
ଏଇ ଖୁଣାବି ସ୍କୁଲ୍ ଟା ବି କଲେଜ୍ ଠାରୁ ଆହୁରି ଭୟାନକ ହେଇଗଲାଇଁ।
ଆଜ୍ଞା ଆଜ୍ଞା।
କଲେଜ୍ ତ ହଁ ରସ୍ ଟିକେଟ୍ କରିଦୋଉ କି ଇଏ କରିଦୋଉ ସେ ଭୟରେ ରୋହୁଛନ୍ତି। ସ୍କୁଲ୍ ରେ ସେ ଭୟ ବି ନାଇଁ।
ମାନେ ଟିଚର ଏଇଖୁଣା ଟିଚର କାନ୍ଧରେ ବି ହାତ ପକେଇ ଦୋଉଚନ୍ତି ପିଲା।
ଆଜ୍ଞା। ହ୍ୟାଲୋ।
ଆଜ୍ଞା।
ମୁଁ କଇନି ଆଉ ମୁଁ ବି ଖୁସି ଲାଗିଲା ଯେ ତମେ କଲେଜ ଲାଇଫ୍ ଟା କୁ ଏଞ୍ଜୟ କରିଛ। ମୁଁ ବି ତ ଏତେ ଏଞ୍ଜୟ ନାହିଁ ଯେତିକ ଦିନ୍ କାଇଁନା ଆମେ ଜବ୍ କରୁଥୁଲୁ ମୁଁ ପ୍ଲସ୍ ଟୁ ପରେ ପରେ ଜବ୍ ଆରମ୍ଭ ଷ୍ଟାର୍ଟ କରିଦେଇଥିଲି। କାଇଁନା ସେତିକି ଯେ ନିଜ ଉପୁରୁ ନେଇଗଲି ନିଜେ ଦାୟିତ୍ୱ ନେଇ ନିଜେ କରିବି ବୋଲି ଆଉ।
ହୁଁ ଭଲ।
ଯାଆହୋଉ ଖୁ ତମ ସହିତ ଖୁସି ହେଇକି କଥା ଲାଗିଲା। ଏମ୍ତି କଥା ହୋଉଥିବା ଜଗନ୍ନାଥଙ୍କ କୃପାରୁ ତମର ବି ଏ ମାନେ ବିବାହିତ ଲାଇଫ୍ ମାନେ ସବୁ କିଛି ଖୁସିରେ ଚାଲୁ। ଏତିକି ଜଗନ୍ନାଥ କତିରେ ପ୍ରାର୍ଥନା କରୁଚି। ଭଲ ରେ ରୁହ ଖୁସିିରେ ରୁହଉ।
ଆଜ୍ଞା।।
ଆଜ୍ଞା। ରଖୁଛି ଆଜ୍ଞା। ଆଜ୍ଞା। ଜୟ ଶ୍ରୀରାମ୍ ନାଥ୍।
ଜୟ ଜଗନ୍ନାଥ୍